ହଁ।
ହଁ ହ୍ୟାଲୋ ହ୍ୟାଲୋ- ଆରେ ତମ ଘରକୁ କଣ ଏମିତି ଶୁଭୁନି? ଏବେ ଶୁଭିଲା ହଁ ଶୁଭିଲା। କଣ କରୁଚ? ଏଇ ବସିଥିଲି ଆଉ କଣ କରିବି। କହିଲି ଖାଇସାଇଲଣି ନା ଖାଇନ?
ଅ ନାଇଁ ଖାଇନି।
ଅ ନାଇଁ ଖାଇନି ଖାଇବି ଆଉ ଆଉ ଆଗକୁ ତ ରଥଯାତ୍ରା ଆସୁଚି ଆ ୟା ପୂର୍ବ ୟା ପୂର୍ବ ବିଷୟରେ ତମର କଣ ମତ? ଏଇ ପର୍ବ ବିଷୟରେ ତମର କଣ ମତ କହିଲ? ମୋ ଭଏସ୍ ଶୁଭୁଚି ତ?
ହଁ ହଁ ଶୁବୁଚି ଶୁବୁଚି।
ଶୁବୁଚି ଶୁବୁଚି।
ରଥଯାତ୍ରା ତ? ରଥ୍ ରଥଯାତ୍ରା ତ ଓଡିଶାର ସବୁଟୁ ପ୍ରସିଦ୍ଧ ପର୍ବ। ମା ପର୍ବ ମଧ୍ୟରୁ ଯୋଉଟାକୁ ଗୋଟିଏ ବୋଲି କୁହନ୍ତି। ପ୍ରତି ବର୍ଷ ଅ ମାନେ ଲକ୍ଷ ଲ
ନେ ଲକ୍ଷ ଲକ୍ଷ ବାକ୍ ଆଉ ତମେ ଏଥର ଯିବ ତ ରଥଯାତ୍ରା ଦେଖିବା ପାଇଁ?
ନାଇଁରେ ଏଇ ଦିନ ମହାପୂ ନେ ରହିଲେ ବହୁତ୍ ଭିଡ ହୁଏନି କି? ତ ମୁ ନାଇଁ ମୁଁ ରଥଯାତ୍ରାରେ ଯିବିନି।
ହଁ ରଥଯାତ୍ରା ତ କେବଳ ଓଡିଶାରେ ନୁହଁ ସାରା ବିଶ୍ଵରେ ତ ପ୍ରସିଦ୍ଧ। ହଁ?
ହଁ ହଁ ହଁ।
ଏଇଦିନ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଦେବୀ ସୁଭ ଦ୍ରା ସେ ମନ୍ଦିରରୁ ଗୁଣ୍ଡିଚାମନ୍ଦିର କୁ ମଧ୍ୟ ଯାତ୍ରା କରିଥାନ୍ତି। ନୁହେଁ କି? ହଁ ଠିକ୍ କଥା। ମୁଁ ଶୁଣିଚି ଯେ ତିନି ତିନି ଜଣ ଦେ ମାନେ ଦେବା ଦେବୀ ଅଲଗା ଅଲଗା ରଥରେ ବି ଯାତ୍ରା କରନ୍ତି ନା?
ହଁ ଠିକ୍। ଜଗନ୍ନାଥଙ୍କ ରଥ ର ନାମ ନନ୍ଦିଘୋଷ, ବଳଭଦ୍ରଙ୍କ ର ରଥର ନାମ ତାଳଧ୍ୱଜ। ଆଉ ଏବଂ ମାନେ ସୁଭଦ୍ରାଙ୍କ ରଥଙ୍କ ନାମ ଦର୍ପଦଳନ।
ହଁ ବହୁତ୍ ସୁନ୍ଦର ମାନେ ରଥ ଟଣା ପରମ୍ପରା ମଧ୍ୟ ମାନେ ବହୁତ ମାନେ ଯୋଉ କୁହନ୍ତିନି। ଥରେ ଯିଏ ଦେଖିବ ସେ ଦୃଶ୍ୟ ଟା ତା ମାନେ ମନୁରୁ କେବେ ଯିବନି ନୁହଁ? ହଁ ଆକର୍ଷଣୀୟ। ହୁଁ ବହୁତ୍ ମାନେ ଥରେ ମାନେ ତମେ ୱାନସ୍ ତମେ ଦେଖିଦବ ସେ ଦୃଶ୍ୟଟା ତମ ଆଖିରୁ ଆପେ ଆପେ ଲୁହ ବାହାରିଯିବ। ତମୁକୁ ଇଚ୍ଛା ହବନି ମାନେ ଇଚ୍ଛା ହବ ମୁଁ ଅହରହ ରଥ ଥକୁ ପୁରା ଟାଣୁଥିବି। ତମେ କେବେ ରଥ ଟାଣିଚ?
ହଁ ଟାଣେ। ବାକି ଜ ପୁରୀରେ କେବେ ରଥ ଟାଣିନି ଜଗନ୍ନାଥଙ୍କର ଯୋଉ ରଥ୍।
ଙ୍କ ରଥ।
ମୁଁ କିନ୍ତୁ ବାକି ଆଉ ସବୁଟି ଗାଁ ରେ ଉଁ ଟାଣିଚି ବହୁତ ଜାଗା। ଭକ୍ତମାନେ ରଥର ଡୋରି ଟାଣି ନିଜକ୍ ଉଁ ଧନ୍ୟ ମନେ କରନ୍ତି। ଆଉ ବହୁତ୍ କାର୍ଯ୍ୟ ଉପରେ ବିଶ୍ୱାସ।
ଠିକ୍ କଥା। ରଥ ଟାଣା କାର୍ଯ୍ୟ ପୂର୍ବରୁ ତ ଛେରା ପହଁରା ବି ହୁଏ ନା। ସେ ନୀତି ଟା ବି ନିଆଁରା କେବେ ଦେଖିଚ?
ଅ। ହଁ ଗଜପତି ମହାରାଜ ସୁନା ଝାଡୁରେ ରଥ ସଫାଇ କରନ୍ତି। ଏହା ସମସ୍ତଙ୍କର
ଏଇ ପରମ୍ପରା ଆମକୁ ମାନେ ନମ୍ରତା ଆଉ ଯୋଉ ସେବାର ଆ ବି ମାନେ ଶିକ୍ଷା ବି ଦେଇଥାଏ ନା। ମାନେ ଯାଆ ଜଗନ୍ନାଥଙ୍କ ପାଖରେ ଜାତି, ଧନୀ, ଗରିବ, ରାଜା, ମନ୍ କେହିବି ସବୁ ସମାନ୍। କେହି ଉଚ୍ଚ ନିଚ୍ଚ କେହି ବି ନୁହଁ ନୁହଁ?
ଠିକ କହିଲ। ରଥଯାତ୍ରା ସମୟରେ ନା ପୁରୀ ମାନେ ମୁଖ ହୋଇଥାଏ ମୁଖ୍ୟ ହିଁ ହୋଇଥାଏ।
ଭକ୍ତ ମାନ ଭଜନ କୀର୍ତ୍ତନ ଆଉ ମହାପ୍ରସାଦ ର ଆନନ୍ଦ ବି ନେଇଥାନ୍ତି ନା?
ହଁ ଏଇ ପର୍ବ ନା ସାମାଜିକ ଏକତାକୁୁ ମଧ୍ୟ ମଜଭୁତ୍ କରିଥାଏ।
ଠିକ୍ କଥା କହିଲ। ସାରା ବିଶ୍ଵର ଲୋକମାନେ ଜଗନ୍ନାଥ ସଂସ୍କୃତି କୁ ଜାଣିବାର ସୁଯୋଗ ବି ପାଆନ୍ତି। ଆଉ ରଥ ବି ଟାଣନ୍ତି ପ୍ରଭୁ ଜଗନ୍ନାଥଙ୍କୁ ବି ସୁ ଚକ୍ଷୁରେ ଜଗନ୍ନାଥଙ୍କୁ ବି ଦେଖିପାରନ୍ତି ମାନେ ଭାଗ୍ୟରେ ଥିଲେ ରଥ ଟଣା ଦୃଶ୍ୟ ଟା ଦେଖି।
ଓ ହଁ। ରଥଯାତ୍ରା ଓଡିଶାର ମାନେ ଗୌରବ ଏବଂ ପରମ୍ପରା ର ଏକ ମହାନ ଉଦାହରଣ ଯାହାକୁ କୁହନ୍ତି।
ଯୋଉ ଆଲୋଚନା ଟା ଆମେ ଜାଣିଲେ ରଥଟଣା କେବଳ ଆମର ଯୋଉ ପର୍ବ ନୁହଁ ମାନେ ଏଇଟା ଭକ୍ତି ଆଉ ଯୋଉ। ଏକତାର ପ୍ରତୀକ। ମତେ କେବେ ସୁଯୋଗ ତ ମିଳିନି ପୁରୀରେ ଯାଇକି ରଥ ଟାଣିବା ପାଇଁ। ଆଉ ମୁଁ ବହୁତ ଚେଷ୍ଟା କରିଛି ଯିବା ଲାଗି କିନ୍ତୁ ଘରେ ଛାଡନ୍ତିନି କାହିଁକି ନା ଝିଅ ଛୁଆ ନା ତ ସେଠି ଏତେ ଭିଡରେ ମାନେ ଲକ୍ଷ ଲକ୍ଷ ଭକ୍ତ ମାନେ ତମେ ମୁଁ ଟିଭିରେ ଦେଖିଛି ଲକ୍ଷ ଲକ୍ଷ ଭକ୍ତ ମାନେ କ୍ୟାମେରା ବି ତାକୁ ମାନେ କ୍ୟାପଚର୍ କରିପାରେ ନା ଏତେ ଲୋକ। ତମେ କେବେ ଯାଇଛ? ହଁ ନାଇଁ ମୁଁ ଯାଇନି ମାନେ ଏଠି ଦେଖେ ରଥଯାତ୍ରା ରେ ମୁଁ ଟିଭି ଖାଲି କି ନିଜେ ସେଇ କଥା କହେ ବି ଆମ ସମସ୍ତଙ୍କ ପାଇଁ ଏଇ ପର୍ବ ଟା ନାଇଁ ଚାରିଟା ଗଛ।
ସମସ୍ତେ
ଏ ଥରେ ଯଦି ତମେ ରଥଯାତ୍ରାରେ ଦେଖିବା ପାଇଁ ଯିବ ସତରେ ମୋ ଆଖିରେ ଲୁହ ଆସିଯାଏ। ମତେ କେବେ ସୁଯୋଗ ମିଳେନି ମହାପ୍ରଭୁଙ୍କ ଡୋରି କେବେ ଲାଗିବ କେଜାଣି ମୁଁ କେବେ ଯିବି ରଥ
ହାଲୋ।
ହ୍ୟାଲୋ ହଁ କୁହ ହ୍ୟାଲୋ
ଅ ହଁ ଜାଣିଛ ଗୋଟେ କଥା ମୁଁ ନା ଯେତେବେଳେ ମାନେ ଗୋଟେ କିଛି ବିପ ଦରେ ପଡିଯାଏ ନାଁ ମୁଁ ଭାବେ କି ଭଗବାନ ଡାକେ ସେତେବେଳେ କି ହୁଁ ଭଗବାନ ମତେ ଏମିତି ବିପଦରେ ତୁ ପକଉଛୁ କି କଣ ଆଉ ମୁଁ ଯେତେବେଳେ ମନ୍ଦିର ଯାଏ ନାଁ ମାନେ ସେଇ ଜଗନ୍ନାଥଙ୍କ ଆଖି ଦେଖିଦେଲା ବେଳକୁ ମୁଁ ଆଉ ସେ ଦୁଃଖରାକୁ ମାନେ ମୁଁ କିଛି କହିପାରେନି କି ସେ ଦୁଃଖରାକ ଭୁଲିଯାଏ। ତାଙ୍କ ଆଖି ଦେଖିଲା ବେଳକୁ ଆଖିରେ ଲୁହ ପଳେଇ ଆସେ।
ହସ
ଏମିତିଆ ହିଁ ମୋ ସହିତ ହୁଏ।
ମୁଁ କହୁଛି ସେ ହଉଛନ୍ତି ଡାକୁଆ ଠାକୁର ତାଙ୍କୁ ଯଦି ତମେ ଘରେ ଥାଇକି ବି ଡାକିବ ଡାକିଦବ ନା ଦେଖିବ ସେ ତମ ଦୁଃଖ ପୁରା ନେଇଯିବ ଯିବ ଆଉ ସେତ ମୁଁ ଘରେ ଥାଇକି ବି ତମକୁ ସିଏ
ଅହ ଏମିତି ବି ଯୋଉ ମାନେ ମୋ ମମି ଜାଣେ ଥରେ ରୁଟି କରୁଥିଲେ ସେ ପୁରା କଣ ପାଇଁ କେଜାଣି ସେ ପୁରା ଜଗନ୍ନାଥଙ୍କର ମୁହଁ ଯେମ ତେ ସେ ରୁଟି ରେ ପୁରା ସେମିତି ହିଁ ହେଇ ଯାଇଥିଲା।
ହ୍ୟାଲୋ।
କଣ? ଓହୋ ସେଇପା ମୁଁ କହିଲି ଭଲ ନା ଯିଏ ଅ ଅନ୍ତରତ୍ମାରେ ଠାକୁରଙ୍କୁ ଡାକିବ ନା ଦେଖିବ ସେ ନିହାତି ଠାକୁରଙ୍କୁ ପାଇପାରିବ।
ଅହୋ।
ତମେ କେବେ ରଥ ଦେଖି ମୁଁ ମାନେ ଟିଭି ମାଧ୍ୟମରେ କେବେ ଦେଖିିନ
ହଁ ଦେଖିଛି।
ଛି। ହୁଁ।
ଆରେ ଗୋଟେ କଥା ଜାଣିଚ ଆମେ ବି ଯୋଉ କଥା ହଉନାହାନ୍ତି କି ତ ଅ ମୁଁ ଯାହା କହୁଛି ମତେ କାର ଭୟସ ଟା ହିଁ ଫେ ମାନେ ଡବଲ ଶୁଭୁଚି ଏମତି କଣ ପାଇଁ ହଉଛି?
ଏବେ ଶୁଭିଲା?
ହଁ ନାଇଁ ମୁଁ ଏଇ କଲ ଫାଷ୍ଟରୁୁ ହିଁ ଏବେ ଯାଏଁ ବି ଏମତି ଶୁଭୁଛି। କଣ କଲେ ଠିକ ହବ ୟାକୁ ଜାଣିଛ?
ବୋଧେ ନେଟୱର୍କ ପ୍ରୋବ୍ଲେମ୍ ଏବେ ଶୁଭୁଚି ମୋ କଥା ଏବେ ଶୁଭୁଚି ତ
ହଁ ତମ କଥା ପୁରା କ୍ଲିୟର ଶୁଭୁଛି ଭଲସେ ଶୁଭୁଛି। କିନ୍ତୁ ମୁଁ ଯାହା କହୁଛି ମତେ ମୋର ଭୟସ ଟା ପୁଣି ଥରେ ଶୁଭୁଛି।
କାହିଁକି କେମିତି ହଉଛି ବୋଧେ ତମ ସେପଟେ ବୋଧେ ମାନେ ଗୋଟେ ରୁମ ରେ ଅଛ ବୋଧେ
ଅଁ ନାଇଁ ମୁଁ ତ ଏବେ ଛାତ ଉପରେ ଅଛି।
ଛି ସେଇଥିପାଇଁ ଏମତି ହଉଛି ତମେ ରୁମକୁ ପଳେଇ ଆସ ୟା ପୂର୍ବରୁ ରୁମରେ ରେ ଥିଲ।
ଅ ହଁ ରୁମରେ ଥିଲି।
ରୁମକୁ ପଳେଇ ଆସ ହଁ ମୁଁ କହିଲି ଏଇଥର ରଥଯାତ୍ରାରେ ପୁରି ଆସିଥିଲ ନାଁ? ସେଇଠି ଫାଙ୍କାରେ କୋଉଠି ଦେଖିବ ଅଲଗା ମନ୍ଦିରରେ।
ନାଇଁ ଏଇଠି ପା ଗୋଟେ ମାନେ ଭୁବନେଶ୍ଵରରେ ମୁଁ ଏବେ ଯୋଉଠି ରହୁଛି। ସେଇଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି ତ ସେଠି ବହୁତ ବଡ ରେ ହୁଏ। ଏଇଠି ଦେଖିଦେବି ରଥ ବି ଏଇଠି ଟାଣିଦେବି।
ହଁ ଭଲ ଯାହା ହଉ ଗୋଟେ ପାଖରେ ଜଗନ୍ନାଥ ଦର୍ଶନ କରିଦବାଟା ଭଲ। ଜଗନ୍ନାଥ ତ ସବୁଆଡେ ଅଛନ୍ତି। ଆମେ ଯେହେତୁ ଅସୁବିଧା ସକାଶେ ଯାଇପାରୁନାହାନ୍ତି ତ ଆମେ ଏଇଠି। ଠାଇକି ହିଁ ଜଗନ୍ନାଥଙ୍କୁ ଡାକିଦବା ନା କ।
ହଁ ହଁ ହଁ।
ନୁହଁ ମାନେ ରଥଯାତ୍ରା ଲାଷ୍ଟ ଟାଇମ ପୁରୀ କେବେ ଯାଇଥିଲ? ମୁଁ ଯାଇଥିଲି ଦୁଇହଜାର ଚବିଶରେ ଯାଇଥିଲି ଲାଷ୍ଟ ମୁଁ ଯାଏ ପୁରୀରେ ତ କେବେ ରଥଯା ମୁଁ ଯାଇପାରେନି ଭିଡ ଥାଏ। ତ ଆମେ ପରିବାରରେ ମୋ ନନା ମୋ ମମି ମୁଁ ମିଶିକି ଆମେ ନୀଳାଦ୍ରି ବିଜେରେ ଯାଉ ଜଗନ୍ନାଥଙ୍କୁ ଦର୍ଶନ କରି ଯୋଉ ପ୍ରଭୁ ବିଜୟ ଯାତ୍ରାରେ ଯୋଉ ମନ୍ଦିର ସିଂହ ଦ୍ଵାର ଦେଇକି ଯାଆନ୍। ତ ସେଇ ଦୃଶ୍ୟଟା ଦେଖି କିରି ଆସୁ କିନ୍ତୁ ବାହୁଡା ଯାତ୍ରା ଆଉ ଆମର ରଥଯାତ୍ରା ଆଉ ଯୋଉ ଆମର ସୁନାବେଶ ଅଧରପଣା ଏସବୁ ମୁଁ ଦେଖିପାରେନି। ଖାଲି ନୀଳାଦ୍ରି ବିଜେ ଦେଖିକିରି ଆସେ, ବହୁତ ଶାନ୍ତି ଲାଗେ।
ହଁ ନାଇଁ ମୁଁ ବି ଏସବୁ କେବେ ଦେଖିନି। ବାକି ଜଗନ୍ନାଥଙ୍କ ମନ୍ଦିରକୁ ମୁଁ ବହୁତ ଥର ଗଲିଣି। ଏଇ ବର୍ଷ ତ ମୁଁ କହୁଛି ମୁଁ ତିନି ଚାରି ଥର ଗଲିଣି। ମାନେ ବର୍ଷର ଅଧା ବି କମ୍ପ୍ଲିଟ୍ ହେଇନି। ଜୁଲାଇ ମନ୍ଥ ହେଇଛି ମୁଁ ତିନି ଚାରି ଥର ଅଲରେଡି ଯାଇକି ଆସିି
ଯାହା ହଉ ଭଲ ଜଗନ୍ନାଥଙ୍କର ଡୋରି ତମ ପାଖରେ ଲାଗି ଏଇ ବର୍ଷ ଦି ବର୍ଷ ହେଲା ଯାଇପାରୁନି। ମୁଁ କିନ୍ତୁ ରୋଷ ରୋଷ କରିଛି ଜଗନ୍ନାଥଙ୍କ ପାଖରେ ମୋ ରୋଷ ପୁରା କଲେ ମୁଁ ଯିବି ଆଉ। ମୋର ଗୋଟେ ମାନସିକ ରଖିଛି ନା। ଆମମାନଙ୍କ ତ ଥାଏ ନା ହଟିଆ ଠାକୁର ଯୋଉ କୁହନ୍ତି ଠାକୁର ସବୁ ଡାକର ଶୁଣନ୍ତି ବୋଲି। ମାନେ ଆମ ଅଭିମାନ ବି ସେ ରୋଷକ ରୋଷ ଭଙ୍ଗ କରିବେ। ଆମର ସବୁଥିରେ ସୁଖ ଦୁଃଖ ସବୁଥିରେ ଜଗନ୍ନାଥ ଅଛନ୍ତି। କହୁଛନ୍ତି ତ। ମୁଁ ମୁଁ ବି ଦେଖୁଛି ଦେଖିବା ମୋ ରୋଷ କେବେ ଭଙ୍ଗ କରୁ। ଛନ୍ତି। ମୋ ଡାକୁ କେବେ ଶୁଣୁଛନ୍ତି ମୋ ଡାକ ଶୁଣିଲି ମୁଁ ଯିବି ଆଉ। ସବୁ ସାଙ୍ଗମାନେ ଯାଇକି ବୁଲିକି ଆସୁଛନ୍ତି ମତେ ସୁଯୋଗ ମିଳୁଛି କିନ୍ତୁ ମୁଁ ଜଗନ୍ନାଥଙ୍କ ପାଖରେ ରୋଷ କରିଛି ସିଏ ଯେବେ ମୋ ରୋଷ ଭଙ୍ଗ କରିବେ
ହେଇଯିବ ହେଇଯିବ ତାଙ୍କ ଉପରେ ଭରସା ରଖ।
ହଁ ଠାକୁରଙ୍କୁ ଡାକ ଯେମିତି ମୁଁ ଯାହାବି ଠାକୁରଙ୍କ ପାଖରେ ମାନସିକ କରିଛନ୍ତି ଠାକୁର ଯେମିତି ପୁରା କରିଦିଅନ୍ତୁ। ଆଉ ତମେ କେବେ ଏମିତି ଠାକୁରଙ୍କୁ ଏମତି ବିଶ୍ଵାସ କର ମାନସିକ କଣ ଯା
ମାନସିକ କରିଛି ବି ଯେତିକି ହିଁ କରିଛି ପୂରଣ ହେଇଛି।
ଯାହା ହଉ। ଯା ହଉ ଭଲ। ମାନେ ସିଏ ହିଁ ଏବେ ଦେଖ ଆମେ ମଣିଷଙ୍କୁ ଆମ ଦୁଃଖ କଥା କହିବା ସେ ଆମକୁ ପରିହାସ କରିବେ। କିନ୍ତୁ ଜଣେ ଠାକୁର ହିଁ ସିଏ ହିଁ ଆମ ଦୁଃଖ ସବୁ ବୁଝିପାରନ୍ତି।
ହଁ ହଁ ହଁ।
ସେ କେବେ ଆମକୁ ପରିହାସ କରନ୍ତିନି। ଆମ ଆମ ସହ ଧୈର୍ଯ୍ୟର ପରୀକ୍ଷା ନିଅନ୍ତି କିନ୍ତୁ ଆମକୁ କେବେ ପରିହାସ କରନ୍ତିନି। ନୁହଁ?
ହଁ ଠିକ୍ କଥା କହିଲ।
ଯାହା ହଉ ତମ ସହିତ ଆଲୋଚ଼ନା କରି କି ରଥ ବିଷୟରେ ବହୁତ ଭଲ ଲାଗିଲା।
ତମ ପାଖରୁ ବି ମୁଁ ବହୁତ କିଛି ଜାଣିବାକୁ ପାଉଛି ଜାଣିଛ?
କି ଜାଣିବାକୁ ପାଇଛି ତମ ପାଖରୁ ହଁ ଠିକ୍ ଅଛି ପରେ କଥା ହବା ହଁ। ଆଉ ରଖୁଛି ଟାଟା।
ଆଜ୍ଞା, ଆଜ୍ଞା।